ହଁ।
ହଁ ହେଇଗଲା ତମର ସେତେବେଳକୁ ଆସୁଥିଲା ବି
ଏ ନେଟୱାର୍କ ପ୍ରୋବ୍ଲେମ ବର୍ଷା ହଉଛି ଏଇଠି ବଇଚୁ।
ଓହୋ ଦିଶା ହରୀକା।
ତ ଏଇ ନିଶା ଏଇଠି ନାଇଟି ପିନ୍ଧି ଶୋଇଛି।
ଓହୋ ହୋ ଖୁସ୍ ଦେଇ।
ଖୁସି ଦେଇ ଫୋନ ଦେଖୁଛନ୍ତି।
ଓହୋ। କୁହ କୁହ କ ଖାଇଛ କଣ ମୁଁ ଏଇଠି ବଇଛି ଆଉ?
ଦା ଆ ମୁଁ ଯାଇଥିଲି ବଜାର ଯାଇଥିଲୁ ଗୁପଚୁପ୍ ଖାଇଛୁ। ତମେ କଣ ଖାଇ
ଖାଇ
ଓହୋ ଆଉ ପଇସା ଫଇସା ମିଳିବ।
ହଁ ହଁ ଆଉ ଭାଉଜ ଘରୁ ମିଳି ସାରିଯିବେ ତାକୁ ତୁ ସେ
ଓ ତମର ମିଳିନାହିଁ ଦି ଟଙ୍କା ମିଳିଛି ତମ
ନା ମ ନାଇଁ ମୋ-ମୋର ଦି ଟଙ୍କା ମିଳିଚି
ମତେ ତ କାହିଁ ମିଳିିନି ଏପର୍ଯ୍ୟନ୍ତ?
ଏବେ ମିଳିବନି ତମ ହେଲା ପରେ ତମେ ଫାର୍ଷ୍ଟ କଲ୍ ତମେ ଯାହାକୁ କଲ କରିବା ଫାର୍ଷ୍ଟ ତାପରେ ମିଳିବ ମାନେ ମୁଁ ତମକୁ ଚାରି ଥର ଏଇନା କଲ୍ କରିପାରିବି ତମେ ଜଣଙ୍କୁ ଚାରି ଥର କଲ କରିପାରିବ ସେ ଆପ ସେ ତିରିଶ ଟା କଲ ଟୋଟାଲ କରି ପାରିବ ପଡିବ ଜଣଙ୍କୁ ଚାରି ଥର ଯଉ ଚାର ଥର କଲ କରିପାରିବି। ତମେ ବି ସେମିତି ମତେ ଚାରି ଥର ହିଁ କଲ୍ କରିପାରିବ ଆଉ ତାପରେ କଲ କରିପାରିବନି।
କେତେ ଦିନରେ ତିରିଶ ଟା କଲ କରିଲେ ହ
ଏମିତି ତୁ ଆସିଲୁ କି ଏତିକି ଦିନ ଭିତରେ ତମ ଆଉ ପାଞ୍ଚଟା ଅଛି ଏତିକି କଂପ୍ଲିଟ୍ କ ଏମିତି
ଓହୋ ମିଳିବ କେତେ?
ସେ ଯଉ ଦିସା ସହିତ। ଗୋଟେ କଲରେ ଅଶୀ ଟଙ୍କା ତମ କଲ ହିସାବରେ ଆଉ ତମେ ଯଦି ଏମିତି। ମାନେ କଥା ହଁ କଥା ନ ହୋଇକି ଯଦି ତମେ। ଏ ଆଡୁ ସାଡୁ ହବ କି ଲାଇନ ରଖିବ କଲ୍ଟେ କଟିଗଲା ତମର ଦିଶାରୁ ମୋର ଦ ଆଜି ଦିଶା ନମ୍ବରରୁ ଗୋଟେ କଲ ଆଇଚୀ ମୋର ଦିଶା ନମ୍ବରକୁ କଲ୍ କଲି ତାଙ୍କ ନେଟୱାର୍କ ପାଇଲାନି ଗୋଟେ କଲ ସେ ରିସିଭ୍ କଲେନି କି ତାଙ୍କ ପାଖକୁ କଲ ଗଲାନି ଆଉ ଗୋଟେ କଲ୍ କଟିଗଲା। ସେମିତି ମୋ ଦିଟା କଲ୍ କନେକ୍ଟେଡ ହେଇଯା ସେଥିପାଇଁ ମୋ ଦିଟା କଲ୍ ର ଆଉ ପଇସା ଆସିବନୀ ଓ ଏଇ ସବୁର ତମେ କଲରେ କଥା ହେଇସାରିବ ମାନେ ତମକୁ ସୋ କରିବ କି ପେମେଣ୍ଟ ସ୍ ସତୁରି ଟଙ୍କା ଆ ଅଣଷଠି ପଇସା ତମର ରହିଲା ଷ୍ଟୋର ହେଇକି ରହିଲା ଏକାଥରେ ସା ସାତଟା କି ଚଉଦଟା କଲ ହେଲେ ଲାଇନରେ ରହିହବ କଲ୍ ରେ କଥା ହବାକୁ ବାଧ୍ୟ ଆଉ ଆଉ କୋଉଠି ଶାଢୀଆ ମାନେ ବହୁତ ଗହଳି ଜାଗାରେ କଥା ହବନି ଆଉ ନେଟୱାର୍କ ଆଉଥିବା ଦରକାର ସେମିତି କଥା ହବ ଏମିତି ହେଲେ ଦଶ ମିନିଟ୍ କଥା ହବ ଦଶ ମିନିଟ୍ ପରେ କଲ୍ କାଟିଦବ। ଚାଳିଶ ମିନିଟ୍ ତମକୁ ଜଣଙ୍କ ସହିତ କ ପିବା ପାଇଁ ଚାଳିଶ ମିନିଟ୍ ଦଉଛନ୍ତି ତ ଚା ରି ଥର ଦଶ ମିନିଟ୍ ଦସ୍ ମିନିଟ୍ କଥାହବ।
ଓହୋ।
ଉଁ ତମ ନାଁ ଆଉ ନମ୍ବରରେ ଭାଉଜ ଦେଇଦିଅ ଭାଉଜ ରେଜିଷ୍ଟର କରିଦେବେ ତମର ତିନ ଦିନ କି ଚାରି ଦିନ ତିନି ଦିନ ଖନଡ୍ ପରେ ତମର ପଳେଇ ଆସିବ ତମେ କାହାକୁ କଲ୍ କରିବା ପାଇଁ ତମେ ମତେ ଚାରି ଥର କଲ କରିଦବ ଆଉ ଦିସାଙ୍କୁ ଚାରିଥର କଲ୍ କରିଦବ ଆରଥର
ହୁଁ।
ହେଇଗଲା
ହଁ।
ହଁ ତାଙ୍କୁ ସବୁ ଦେଇଦେବି ମୁଁ କହି ମୁଁ ମୁଁ ତାଙ୍କୁ କଲ କରିବିନିଁ ଆଉ କାହାକୁ ଯଦି ହଁ
ତମେ ତମ ସାଙ୍ଗମାନଙ୍କୁ କହିଦବ ଆଉ
ହଁ। ମୁଁ ଏଇ ଯୋଉ କ ତାଙ୍କୁ ଦେଇ ଦେବି ତର ମୁଁ ଆମ ବାଦୁକୁ ଦେଇଦେବି ତାର ଟିକେ ପଇସା ପ୍ରୋବ୍ଲେମ୍ ସିଏ
ଏତେ ଲଭ୍ ଫଭ୍ ବିଷୟରେ ଏତେ ଟିକେ ଗପିବନି ଆଉ। ହଁ ହଁ ହଁ ସିଏ କଲ୍ କଲ୍ କରିପାରିବେ। ହଁ ତମେ ଏମିତି ଆମେ ଯେମିତି ଗପୁଛେ ସେମିତି ଗପ ଆଉ।
ହଁ।
ଏଇସବୁ
ଆଉ ତମ ତମର କଲେ କଲେଜ ଯିବ କେବେ?
କହିଲେ ସ ହେଇନି ୱଲକମ କେବେ ହେଲେ ଆମେ ଜାଣିଲେ ଯିବୁ ଯାଇ କଲେଜ ଆଉ ସେମିତି କହୁଥିଲେ କି ଜୁଲାଇ ସାତରୁ କ୍ଲାସ ଷ୍ଟାର୍ଟ ବୋଲି କିନ୍ତୁ ଲାଗୁନି ଜୁଲାଇ ସା
ଜୁଲାଇ ସାତ ମାନେ କାଲି ଛ ହଁ ଆମର ବି ମାଗେଣା ବୋଧେ ରିଆଡମିସନ ହେଇଯିବ? ଆମର ବୋଧେ ମଗେନା ରିଆଡମିସନ ନା ନା ହଁ ହେଇସାରିଲା ଏଇ ଏଇ ଯୋଉ ବିଡି କଲେଜ ନିଶ୍ଚୟ କହିଲେ ଯୋଉଟା
ହଁ ହଁ ହଁ।
ସେଠି ଦି ହଜାର ଟଙ୍କାରେ ଆଡମିସନ କରୁଛନ୍ତି ରିଆଡମିସନ
ଓହ ମାନେ ଦି ଗାର୍ଲସ କଲେଜ ଟା କୋଉଠି ନିଶ୍ଚୟକୋଇଲି ରେ ଅଛି?
ହଁ ସେଇ ସେଇ ଗୋଟା
ସେ ଓ ବିଡି କଲେଜ ହଁ ମୋର ଭାଉଜଙ୍କର ମାଉସୀ ଝିଅ ଗୋଟେ ସେଇଠି ପଢୁଛି ସେଇ କହୁଥିଲା।
ହଁ ତାଙ୍କୁ ବି ସେ ଏ ପ ପଇସା ପାଇବୁ ଆମ କଲେଜରେ ଗଲେ ତମର ଅଧିକ ପଇସା ଲାଗିବ। କହିଲେ ତମର ଅଧିକ ପଇସା ଲାଗିବ ଦେଲା ଏକାଥରେ ମାଗିଣା କରିଦେଲା। ମୋ ମମି ଆଗରୁ ପଇସା ସବୁ ସଞ୍ଚୟ କରି ରଖିଛି ମୁଁ କଲେଜ ଦେବି।
ପୁରା ପା। ଓହୋ ଯାହା ହଉ ମାଗଣା ହେଇଗଲା କଣ ଏଲ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା।
ହଁ ଏଇ ଯୋଉ କଣ ତ ପ୍ରାଇଭେଟରେ ମାଗେଣା?
ନାଇଁ ପ୍ରାଇଭେଟ ନୁହଁ କେବଳ ଗଭର୍ଣ୍ମେଣ୍ଟ କଲେଜ।
ହୁଁ ଭଲ।
ଗଭର୍ଣ୍ମେଣ୍ଟ କଲେଜ ଗଭର୍ଣ୍ମେଣ୍ଟ ସ୍କୁଲ ଗଭର୍ଣ୍ମେଣ୍ଟ ସ୍କୁଲରେ ବି ଦଶମ ପର୍ଯ୍ୟନ୍ତ ମାଗେଣା ଥିଲା। ଆ ଫର୍ମ ଫିଲପ୍ କରିି ଆଉ ନେବେନି କଣ ଆଉ? କେନ୍ଦ୍ରରେ ଯୋଉ ନିଅନ୍ତି ଫର୍ମ ଫିଲପ୍ ସେ ସବୁ ବୋଧେ ନେବେନି ନା କଣ?
ଫର୍ମ ଫିଲ୍ ପରେ ଶହେ ନାଗୁରୁ ମୋ ଠାରୁ ଆମ ବାବାଙ୍କ ଠାରୁ ତ ଶହେ ଜିନିଷ
ଏସି ପିଲାଙ୍କର କମ ପଇସା କିନ୍ତୁ ଆମ ମାନଙ୍କର ଟିକେ ଅଧିକ ପଇସା। ତାହେଲେ ଏସି ପିଲା ତାଙ୍କର ଖାସ ଲୋକ ନା ସେମାନଙ୍କୁ ସେଥିପାଇଁ କମ ପଇସା?
ହଁ ଆରେ ଆଙ୍କର ତ ଚିହ୍ନାଉ ସେ ପଇସା ଦେଇଥିବେ କି ନ ଦେଇ ଥିବେ?
ତାର।
ବାନ୍ଦଲା।
ଓହୋ ନାଇଁ ମୁଁ ଯେମିତି ଫର୍ମ ଫିଲପ୍ ପାଇଁ ପଇସା ଦବାକୁ ପଡିବ ନା ନାଇଁ?
ତା ପିଇସି ସ୍କୁଲ ରେ ଅଛନ୍ତି ନିଜ ପିଇସି ସେ ଦବ ପଇସା ଦେଇନି ତା
ହଁ ତା ପିଇସି ଦେଇଥିଲେ ସେଇଟା।
ଆଉ ଦେବେ ଟିଫନ୍ ଏ ହବ ହଁ।
ଓହୋ।
ତମର ତ ସେପଟେ ସ୍କୁଲ।
ହଁ ଆମର ବାଗ୍ଦେବୀ।
ସେଟା କୋଉ ଜାଗାରେ?
ଆମର ଆମର ଗାଁ ଭିତରେ ସ୍କୁଲ ଟା ରୋଡ ଉପରେ ନୁହଁ ଗାଁ ଭିତରେ ସ୍କୁଲ।
ଓହୋ ତାଙ୍କ ଘର ଠାରୁ କେତେ ବାଟ ହବ?
କଣ?
ତମ ଘର ଠାରୁ କେତେବାଟ ହବ?
ଆମ ଘରଠାରୁ ସେତିକି ବାଟ ପ୍ରଥବାନ୍ତ ତ ନାଇଁ। ନାଇନଟି ନାଇନ ଷ୍ଟୋର ଆଗକୁ ହବ ସେତିକି ବାଟ ହବ।
ଓହୋ। ତମର ସେଠି ପ୍ରଥମରୁ ଦଶମ ପ୍ରଥମରୁ ଦଶମ ସେଇଠି?
ହଁ ପ୍ରଥମ ରୁ ଦଶମ ହଁ ହଁ। ହଁ ସ୍କୁଲରେ ଭଲ ଖାଲି
କଣ କହିଲ?
ମୁଁ କହିଲି ଆମ ସ୍କୁଲ ରେ ଖାଲି ପଡିଆ ଟା ଟିକେ ଛୋଟ ନହେଲେ ଆଉ ସବୁ ଭଲ। ପଡିଆଟା ନାହିଁ କି?
ଆ ଓହୋ ଖେଳ କେମିତି ହୋଉଛି? ଖେଳ ତଥାପି ଖେଳ
ଆମର ତ ଖେଳ ହେଲେ ରନିଂ ହୁଏନା ଲାଗୁନି। ଦୌଡ଼ା ହୁଏ ନା ଜାଗା ନାହିଁ।
ଓହୋ ଆମର ଆମର ଏଠି ଗୋଟେ ଘରେ ପାଖରେ ଗୋଟେ ଘଷି ପଡିଆ ଅଛି। ସେଇଠି ଆସନ୍ତି ରନିଙ୍ଗ ପାଇଁ ରନିଂ, ଡିସକ୍ସ, ସଟଫୁଟ। ଶେଗୁରା ଇଉରପ୍ ହୋଚା ମ୍ୟୁଜିକ ଚିଆରାହେରିକା ସେ ସବୁ ସ୍କୁଲରେ ହୁଏ। ପଡିଆ ଅଛି କିନ୍ତୁ ଛୋଟ ପଡିଆଟେ ଛୋଟ ପିଲା ଦଉଡେ
ତାଙ୍କ ଆଗରୁ ହେଇସାଇଲାଣି। ଦୌଡ଼ା ଖୁଁ।
ଓ ଆମର ଡିସ୍କସ ଯଉ ସବୁ ହୁଏ ଯାବଳୀନ୍ସ ଥ୍ରୋ ହେକା ସବୁହୁଏ ୱାଟର ବାଲାନ୍ସ ହୁଏ।
ନା।
ୱାଟର ବାଲାନ୍ସ କଣ କହିଲ ୟୁଜ ଆଣ୍ଡ ଥ୍ରୋ ଗ୍ଲାସ ମୁଣ୍ଡ ଉପରେ ଥାଇକି ଚାଲିବ ଅଧ ଗ୍ଲାସ ପାଣି ପୁରେଇବେ ତମେ ତାକୁ ମୁଣ୍ଡ ଉପରେ ଥୋଇକି ଚାଲିବ। ନେଟୱାର୍କ ପାଉନି ତମର?
ଆ ଆଇଲା।
ହାଲୋ ନେଟୱର୍କ ପାଉନି ନେଟୱର୍କ ପାଉନି। ହେ ମତେ କଣ ରାହୁଲ ଏଇଗୋଟେ ମେସେଯେ କରିଛନ୍ତି।
ହେ ଯଉ ଇଏ ପଠେଇଥିବେ ରିଲ୍ସ ହେରିକା ରିଲ୍ସ ହେରିକା।
ନାଇଁ ନାଇଁ ଇନଷ୍ଟାରେ ଇନଷ୍ଟାରେ ହ୍ଵାଟସପ ରେ।
ଓହୋ।
ଟା ରେ କି ରିଲ୍ସ ମୁଁ ଭାବୁଛି ମତେ ଦିଶା ମତେ ପଠଉଛନ୍ତି ରିଲ୍ସ। ସେତ ବେଳେ ଭାବିଲି ଦିଶା ତ ଏମିତି ରିଲ୍ସ କଉଦିନ ଏମିତି ମୋତେ ପଠାନ୍ତିନି।
ସେ ପୁଣି ଘୁଅ ନଣ୍ଡି ତରକାରୀ ଏଇ ତେଲୁଗୁଣି ପୋକ ଛିଲୋ।
କିଏ ବେଙ୍ଗୋ କୋଉଠି ଖାଉଥିବ ସେଇ ରିଲ୍ସ ସବୁ ପଠଉଛନ୍ତି ଏତେ ନାଶନା ମାଡୁଚି ଏ ବର୍ଷା ପାାଗ ତା ପି ପୁଣି ଏତିଆ ରିଲ୍ସ ଓହ।
ବେଙ୍ଗ ବିରିୟାନୀ ତା ନାକ ରୁ ସିଙ୍ଗାଣି ବହି ପଡୁଛି।
ହଁ ଭାଇ ଏ ଯେ ବିଡିଓ ଭାଇ ପଠଉଛନ୍ତି ମତେ ବି ପଠଉଛନ୍ତି ବିଶା କହୁଛନ୍ତି। ମୁଁ ଭାବୁଥିଲି ଖାଲି ବୋଧେ ସିଏ ଖୁସିରେ ଆଉ ରଜାକୁ ପଠଉଛନ୍ତି ତମକୁ ବି ସେ ସାରିଲେନି।
କି ନାଚନା ଭିଡିଓ କୁହନା ମୁଁ ତାକୁ ଦେଖିଲେ ଖାଇପାରିବିନି।
ହଁ ବା କେତେ ବର୍ଷା ପାଗ। ମିତିରେ ତାଭିତରେ ତାଙ୍କ ଭିଡିଓ ହୋଉ ହୋଉ ଖାଇଲା ବଳେ ଯଦି ମୁଁ ଦିଟା ଚାରିଟା ଅନ୍
ହଁ। ଘୁଷୁରୀ ଘୁଅ। ବେଙ୍ଗ ତାଙ୍କର ସବୁ ସାଙ୍ଗ ଏଇ ମାନେ ସବୁ ହେଲେ ସାଙ୍ଗ। ହୁଁ।
ହଉ ହଉ ଆମର ଦଶ ମିନିଟ୍ ହେଇଗଲା ତମକୁ ଆଉ କେତେବେଳେ କଲ୍ କରିବି କାଲି ପଛେ ଆଉ।
ହଁ।
ହଉ।
ଗାଁ କୁ। ମୁଁ ଖଞ୍ଜ ଯାଣିଛି।